ହାଲୋ।
ହଁ।
ହଁ- ହଁ।
ହା ହଁ ନମସ୍କାର୍।
ନମସ୍କାର୍।
ହଁ।
ହ-କଣ କରୁଚନ୍ତି ଆପଣ?
ମୁଁ ହେଇ ଛାତ ଉପରେ ଏପଟ୍ ସେପଟ୍ ହଉଚି ଆଉ ବର୍ଷା ଟିକେ ଟିକେ ହଉଥିଲା ତ।
ଆଚ୍ଛା । ମୁଁ ଏଇଠି ମୋ ସାଙ୍ଗ ସହିତ ବସିଚି ଗୋଟେ ପାର୍କରେ।
ଆଚ୍ଛା ଆ- ଆପଣ କ-କଣ କରନ୍ତି?
ମୁଁ ପ୍ଲସ୍ ଟୁ ସରିଲା ପ୍ଲସ୍ ଥ୍ରୀ ପାଇଁ ଫର୍ମ ପକେଇଚି।
ଆଚ୍ଛା ହୁଁ ହୁଁ କଉ କଲେଜ୍ ରେ ପକେଇଚନ୍ତି ସବୁ?
ମୁଁ ବିଜେପି, ରାଜଧାନୀ ବେସିକ୍ ସାଇନ୍ସ୍ ଆଉ କଟକର ଗୋଟେ କଲେଜ୍ ରେ ପକେଇଚି ଆଉ ପୁରୀର ଗୋଟେ କଲେଜ୍ ରେ ପକେଇଚି।
ଆପ- କଣ ପଢିବାକୁ ଇଚ୍ଛା ଆପଣଙ୍କୁ?
ମୋର ମୁଁ ଷ୍ଟ୍ରିମ୍ ତ ଏବେ ଇଣ୍ଟ୍ରଡି ଏମ୍ ସିଏ ରଖିଚି।
ଅଁ- କମ୍ପୁଟର ଲାଇନ୍ ରେ।
ଆଚ୍ଛା।
କଲେଜ ଫର୍ମ ତ ଆଜି ପକେଇଲି କେ କେବେ ଆସିବ। ଆସିଲେ କୋଉ କଲେଜ ଆସୁଛି ଦେଖିବା ଆଉ।
ଆଚ୍ଛା ଆଚ୍ଛା। ଉଁ ହୁଁ। ମୋର ଏବେ ମାଷ୍ଟର୍ସ ଚାଲିଛି ହିନ୍ଦୀରେ।
ଏ କୋଉଠି କୋଉ କଲେଜରେ କରୁଛନ୍ତି ନଷ୍ଟ
ମୁଁ ଇଗ୍ନୋରେ କରୁଛି ମାଷ୍ଟର୍ସ।
ହୁଁ।
ହ।
ଏଁ ଦିପହରେ କଣ ଖାଇଥିଲେ?
ଦି ପହରେ ଆଜି ଭାତ ଡାଲି ଆଉ କୁନ୍ଦୁରି ଆଳୁ ଭଜା। ଆଳୁ ଭର୍ତ୍ତା, ପାମ୍ପଡ ଏତିକି ଆଉ ଆଉ ଆପଣ?
ଦି ପରେ ଭାତ ଡାଲି ଆଳୁ ଭର୍ତ୍ତା ଉଁ ଆଉ ଆମର ଛତୁ ତରକାରୀ ହେଇଥିଲା।
ଅ ହା ହଉ। ଆଉ ଆପଣ ପ୍ଲସ ଟୁରେ କେ ମାନେ କୋଉଡି ପଡୁଥିଲେ?
ପ୍ଲସ୍ ଟୁ ରେ ମୁଁ ରସୁଲଗଡ଼ରେ ଗୋଟେ ପ୍ରାଇଭେଟ୍ କଲେଜରେ ପଢ଼ୁଥିଲି ମାୟାଧର କଲେଜ।